ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ମ୍ ନମସ୍କାର।
ଆଜ୍ଞା ମ୍ୟାଡ଼ମ୍ ନମସ୍କାର।
କଣ କରୁଛନ୍ତି ଆପଣ ଏବେ?
ମୁଁ ଏଇ ଟିକେ ଘର କାମ ସାରିକି ଆସିଲି ଆଉ। ଆଉ ଆପଣ?
ବସିଛି ଆଜ୍ଞା ଆଉ ଖିଆ ପିଆ ସରିଲାଣି ଆପଣଙ୍କର?
ଆଜ୍ଞା ଆଜ୍ଞା ସରିଲାଣି ମଧ୍ୟାହ୍ନ ଭୋଜନ। ଆପଣଙ୍କର ସରିଲାଣି?
ଆଜ୍ଞା ମ୍ୟାମ୍ ସରିଲାଣି ଆଜ୍ଞା। ତ ଆମେ ଟିକେ ସମାଜ ସେବା ଉପରେ ଆଲୋଚନା କରିପାରିବା?
ହଁ ନିଶ୍ଚିନ୍ତ ଭାବରେ।
ଆଜ୍ଞା ତ ଆପଣ ଜାଣିଥିବେ କ କଥାରେ ନାହିଁ ସମାଜ ସେବା ମାଧବ ସମାଜ ସେବା ହିଁ ମାଧବ ସେବା। ତ ସେଇଭଳି ତ ଯେତେବେଳେ ଆଜ୍ଞା ତ ସମାଜରେ ତ ମାନବତ ସେଥିପାଇଁ ମାଧବ ସେବା ସମାଜରେ ବି ଆମେ ସମାଜ ସେବା ଟା ବି କରିବା ସବୁଠୁ ଭଲ କାମ। ତ ଆପଣ ଦେଖିଥିବେ। କିଛି ସରକାର ତ ସରକାର ତ ବହୁତ କିଛି ସାହାଯ୍ୟ କରୁଛନ୍ତି। ଲୋକମାନଙ୍କ ପାଇଁ ଆଉ ଲୋକମାନେ ବି ଆପଣ ଦେଖୁଥିବେ ଲୋକମାନେ ବହୁତ କିଛି ଜବ ବି କରିକି ଆ ଜବ୍ ବି କରିକି ତ ତାପରେ ବି ଲୋକମାନଙ୍କୁ ସେବା କରୁଛନ୍ତି ଅନାଥ ଆଶ୍ର ଆଶ୍ରମରେ ଯାଇକି ତାଙ୍କୁ ଖାଇବାକୁ ଦଉଛନ୍ତି ତ ଆ ଆପଣ
ଆପଣ ଏଇ ଦେଖୁନାହାନ୍ତି ମ୍ୟାମ ମୁଁ କହିଲି କି ଆ ଆପଣ ଯେମିତି କହିଲେ ସମାଜ ସେବା ମାଧବ ସେବା ଏବେ ଖରା ଦିନ ହେଲା କି। ସବୁ ରାସ୍ତା କଡରେ ଦେଖିବେ ଏ ଲୋକମାନେ କଣ କି ଉଁ ଆମର ଯୋଉ ରହିଲା ଉ ଯୋଉ ମା ପାତ୍ରରେ ପାଣି ରଖିକି ଇଁ ପାଣି ଦାନ କରୁଛନ୍ତି ଯୋଉଟା କିି କୁହନ୍ତି ଜଳ ଦାନ। ଯୋଉଟା କରୁଛନ୍ତି କି ଯୋଉ ଆମର ଯୋଉ ଦହି ହେଲା ଦହି ସର୍ବତ୍ କି ଲେମ୍ବୁ ପାଣି ସେ ସବୁ ବି ବି ଖରା ଦିନେ ଦେଖିବେ ବିଶେଷ କରି ଏବେ ଦାନ ହଉଛି ସେଇଟା ବି ବହୁତ ବଡ଼ ସେବା ନା ଲୋ କ ମାନଙ୍କର।
ଆଜ୍ଞା ତ ସେସବୁ ବି ଦେଖିଥିବେ ଆପଣ ଆ ଆଉ ଆ ଆପଣ ଦେଖିଥିବେ ବ ଆଜ୍ଞା ଆପଣ ତ ଠିକ କହିଲେ ଯୋଉ ଖରା ଦିନ ତ ବହୁତ ପାଣି ଦରକାର ହଉଛି। ଆଉ ଦେଖିଥିବେ ଜଳସେବା ବି ଲେ ଖା ହେଇଥିବ ତ ସେଠି ଯାଇକି ଲୋକମାନେ ଯାଇକି ମାନେ ଲୋକମାନଙ୍କୁ ମାଟିରେ ପା ମାଟି ହାଣ୍ଡିରେ ପାଣି ରଖି ତ ସେଠି ନେଇକି ଲୋକମାନଙ୍କୁ ପାଣି ଦିଅନ୍ତି ଆଉ ଯେ ଯୋଉମାନେ ଯୋ କହିଲେ ନେଇକି ଦାନ କରୁଛନ୍ତି। ର ଜେ ଦେଖିବେ ପା ଏବେ ତ ପ୍ରାୟ ଅନଲାଇନ ଯୋଉ ସୋସିଆଲ ମିଡ଼ିଆରେ ଦେଖୁଥିବେ ଯେ ମାନେ ଯୋଉ ରାସ୍ତା କଡ଼ରେ ଲୋକ ରହୁଛନ୍ତି ସେମାନଙ୍କୁ ନେଇକି ଖାଦ୍ୟ ବସ୍ତ୍ର ବି ଦଉ ଛନ୍ତି ତାଙ୍କୁ ଦାନ କରୁଛନ୍ତି।
ଆଜ୍ଞା ଆମେ ନୂଆ ନୁ କି ଛି ଲୋକ ଅଛନ୍ତି ଧର ନୂଆ ବସ୍ତ୍ର ବା ନୂତନ ବସ୍ତ୍ର କିଣିକି ଦେଇ ପାରୁଛନ୍ତି। ବା କିଛି ଲୋକ ଅଛନ୍ତି ଯୋଉମାନଙ୍କୁ ଧର ପାଉନାହାନ୍ତି ମାନେ ରାସ୍ତାରେ ଶୋଉଛନ୍ତି। ତାଙ୍କର ଉମ୍ କି ଉମ୍ କିଛି ଲୋକ ଅଛନ୍ତି ଯୋଉଟା କି ଶୋଇବା ପାଇଁ ଆମର ଯୋଉଟା ବି ଛଣା ଦରକାର ଆବଶ୍ୟକ ବା ଶୀତ ଦିନେ ଦେଖିବେ ବିଶେଷ କରି ଶୀତ ଦିନେ ହେଲା କି ଶୀ ତ ଦିନେ ଲୋକମାନେ କି କଣ କି ଇଁ ଶୋଇବା ପାଇଁ ତ ବିଛଣା ଖଣ୍ଡେ ପାଇବା ତ ଦୂରର କଥା ମାନେ ଶୀତ କାକରରେ ଯୋଉଟା କି କୁହନ୍ତି ଉଁ କାକୁରି ହେଇକି ରହିବା ମାନେ ଥରି ଥରିକି ବସିଥିବେ ଲୋକମାନେ ସେଇମାନଙ୍କ କୁ ଦାନ କରିବାର ତ ବିଶେଷ କରି ଦେଖାଯାଏ ଏବେ ଲୋକମାନେ କଣ କି ଇଁ ଆମେ କିଛି ଦିନ ଯୋଉମାନଙ୍କ ପାଖରେ ଧର ପଇସା ଅଛି ହେଲା କି ଯିଏ କିଣିକି ଦେଇ ପାରୁଛନ୍ତି ତ ସେଇଟା ଗୋଟେ କଥା। ଯୋଉଟା କି କମ୍ବଳ ଦାନ କରୁଛନ୍ତି ତା ସହିତ କଣ କି କିଛି ଲୋକ ଅଛନ୍ତି ଧର ଆମେ ଧର ପଇସା କିଛି ମାତ୍ରାରେ ଅଛି ବେଶୀ ନାହିଁ। କି ଆମେ ଧର କିଛି ଦିନି ପିନ୍ଧୁଛେ ଗୋଟେ ଜିନିଷକୁ ଫିଙ୍ଗି ଦଉଛେ। ଯୋଉମାନଙ୍କ ପାଖରେ ଟିକେ ପଇସାର ପରିମାଣ ଅଧିକ ଅଛି ତ ତା ପରିବର୍ ତରେ ବର୍ତ୍ତମାନେ କିଛି ଲୋକ କଣ କରୁଛନ୍ତି ସେଇ ବସ୍ତ୍ରଟାକୁ ଯୋଉଟା କି ନ ଫିଙ୍ଗିକି ନେଇକି ରାସ୍ତା କଡ଼ରେ ଯୋଉ ଲୋକମାନେ ଧର ବିଶେଷ କରି ଦେଖିବେ ମନ୍ଦିର ପାଖରେ ହେଲା କି କିଛି ଫୁଟପାତ୍ ଜାଗା ରହିଲା ଆ ବେକି ଯୋଉ ଜାଗାରେ ଧର ଗାଡ଼ି ଫାଡ଼ି ଟ୍ରକ୍ ହେଲା ଟିକେ
ହାଲୋ।
ତିକି ବର୍ଶାଇ ପଡ଼ିବା। ବର୍ଷା ଦିନେ ବି ତାପମାତ୍ରା ଯୋଉଟା ଥଣ୍ଡାର ଯୋଉଟା ରୁହେ ରହିଥାଏ ସେତେବେଳେ ବି ଶୀତରେ ଥରି ଥାନ୍ତି କିଛି ଲୋକ ଥାନ୍ତି ମନ୍ଦିର ଜାଗା ସ୍ଥାନ ଅନାଥ ଆଶ୍ରମ ସେଇ ଜାଗାରେ କଣ କରନ୍ତି ସେଇ ଜିନିଷ ଗୁଡ଼ାକୁ ରଖିକି ରଖି ରଖି କିଛି କିଛି ଲୋକ ବି ଅଛନ୍ତି ଏମିତି କି ବି ଘରୁ କିଛି ଗୋଟେ କି କି ଆପଣଙ୍କର ଫିଙ୍ଗି ଦଉଛନ୍ତି କି ସାଙ୍ଗସା ଥି ମାଧ୍ୟମରେ ଟ୍ରଷ୍ଟ ମା ମାଧ୍ୟମରେ ତାକୁ ସବୁ ସଂଗ୍ରହ କରନ୍ତି। ସେମିତି ବି ମଧ୍ୟ ନେଇକି ଦିଅନ୍ତି ଏ ନିଜେ ମଧ୍ୟ ଚାହିଁଲେ ଯାଇଙ୍କି ଘରେ ଘରେ ସେ ସରି ଘରେ ଘରେ କହିଲି ଦୁଃଖିତ ମୁଁ। ସେଥିପାଇଁ ରାସ୍ତା କଡ଼ରେ ନେଇକି ତାକୁ ଦାନ କରନ୍ତି ସେ ବି ଗୋଟେ ବହୁତ ବଡ଼ ସେବା।
ଆଜ୍ଞା। ତ ଆପଣ ଆଜ୍ଞା ତ ଆପଣ ବି ଦେଖିଥିବେ ରାସ୍ତା କଡରେ ତ ବହୁତ ମାନେ ଭିକାରୀ ଯୋଗ ହୁନ୍ତି ତ ବହୁତ ଥାଆନ୍ତି। ତ ସେମାନଙ୍କୁ କିଛି ଲୋକ ଏମିତି ତଡି ଦିଅନ୍ତି କହିଦିଅନ୍ତି ଅସ୍ନା ହେଇଛି ଲୋକଟା ଯାହାହାରୀ ବୋଲି। ତଡ଼ି ଦିଅନ୍ତି ତ ତା ଅପେକ୍ଷା କିଛି ନାହିଁ ମଣିଷ ଜୀବନ ତ ବହୁତ ଖର୍ଚ୍ଚ ଅଛି ବହୁତ ଭଲ ଅଛି ଖରାପ ଅଛି ବହୁତ ବି ଖର୍ଚ୍ଚ କରନ୍ତି ମଣିଷ ଜୀବନରେ। ଯଦି ବି ଆମେ ଥର ଗୋଟେ ଭି କରିକି ଦାନ କରିଦେଲେ କି କିଛି ଖାଇବାକୁ ଦେଇଦେଲେ ଆମ ପାଇଁ ତ ମହାପୁଣ୍ୟ ହେଇଥାଏ। ତ ସେଇ ଅନୁସାରେ ମୁଁ କହିବାକୁ ଯିବି ଆଜ୍ଞା ଆଜ୍ଞା। ତ ସେଇ କଥା ଯୋଉମାନେ ଏମିତି ତଡି ଦିଅନ୍ତି ଯାହାରି ବୋଲି କହିକି ଅସନା ଦେଖା ହଉଛି। ଭିକାରୀଟା କହିକି ତଡ଼ି ଦନ୍ତି ତ ସେମିତି କରିବା ଅପେକ୍ଷା ତାଙ୍କୁ କିଛି ନାହିଁ ଆପଣ ଦିଅନ୍ତୁ ଯାହା ଦଶ କୋଟି ଟଙ୍କା ହେଲେ ବି ଦେଲେ ସେଇ ଲୋକଟାର ଗୋଟେ ପାଣି ବୋତଲ କିଣିବାର ପଇସା। ହେଇଯିବ ତ ସେ ସବୁ ସେ ପାଇଯିବ ନା। ଆଉ ଏମିତିରେ ବି ବହୁ ଜାଗାରେ କହୁଛନ୍ତି କି ଯୋଉ ଅଛନ୍ତି। ଥାନ୍ତିନି କହନ୍ତି ମାନେ ଛୋଟ ଜାତି ବୋଲି କହନ୍ତିଛୋଟ ଲୋୟର କାଷ୍ଟ ବୋଲି। ସେମିତି କହିକି ବି ତଡ଼ିଦିଅନ୍ତି ତ ସେସବୁ ବି ଏମିତି କରିବା ତ ବହୁତ ଖରାପ ତ ସେମାନଙ୍କୁ ସହ ମିଳିମିଶି କିଛି ନାହିଁ ମିଳିମିଶି କାମ କରିବା ବି ଦରକାର ନାହିଁ ତ ତାଙ୍କୁ କାମ ଦେବା ଉଚିତ। ତ ଏଇ କାମ କର ମୁଁ ପଇସା ଦେବି ତ ସେମିତି ହେଲେ ବି ସେମାନଙ୍କର
ହଁ ହଁ ସେଇଟା ତ ହେଇପାରିବ ମ୍ୟାଡାମ ଦେଖନ୍ତୁ ବହୁତ ଲୋକ ଅଛନ୍ତି ଯୋଉମାନେ କି ଆମର ରହିଲେ କି ପଇସା ର ପରିମାଣ ଟା ଅଧିକ ତା ସହିତ ସେମାନେ କଣ କରନ୍ତି ଏ ସାଙ୍ଗସାଥି ମାନଙ୍କ ସହିତ ମିଶ ମାଛ ହେଲା ମାଂସ ହେଲା ଭୋଜି ଭାତର ବହୁତ ପୁରା ବି ପଇସା ଖର୍ଚ୍ଚ କରନି।
ଆଜ୍ଞା।
ସାଙ୍ଗସଥି ମାନଙ୍କ ସହିତ ଖର୍ଚ୍ଚ କରିକି ଖାଆନ୍ତି ବା ସେମାନଙ୍କ ସହିତ ବି ଖର୍ଚ୍ଚ କରନ୍ତି। ବାଟରେ ଦେଖିଲେ ଆସ ଚାକପେ ପିଅ କି ଖାଦ୍ୟ କିଛି ଚାଲ
ହୁଁ।
ତା ସହିତ ସେମାନଙ୍କ ସହିତ ଖର୍ଚ୍ଚ କରିବା ସହିତ ଅନ୍ୟ ମାନଙ୍କୁ ବି ଦାନ କରିବା ଉଚିତ୍। ଯୋଉମାନେ କି ବିଶେଷ କରି କାହାକୁ ଯୋଉମାନେ ଏ ଏସବୁ ରୁ ବଂଞ୍ଚିତ ହଉଛନ୍ତି ଶୋଇବା ପାଇଁ ପାଉନାହାନ୍ତି। ଖାଇବା ପାଇଁ ପାଉନାହାନ୍ତି ଲୋକମାନେ ତ ବହୁତ ଭଲରେ ଅଛନ୍ତି। ଆମେ ମାନେ ଏଇ ଯୋଉ ଅତ୍ୟଧିକ ଖରା ହଉଛି ନା ଅ ଘର ଭିତରେ ଶୋଇ ରହୁଛେ। କିଛି ଲୋକ ଅଛନ୍ତି ନା ଯୋଉମାନେ କି କଣ କୁହନ୍ତି? ଖରାରେ ବୁଲି ବୁଲିକି ରାସ୍ତା କଡରେ ଖାଇବା ପାଇଁ ପେଟକୁ ଓଳି ଏ - ମାନେ ଭାତ ହଉ କି ମୁଠେ ଖାଇବା ପାଇଁ। କେତେ ଲୋକକୁ ମାଗୁଛନ୍ତି ନାଇଁ କି ସେମାନଙ୍କ ସେବା ଟା ଆଗେ ନିହାତି ଦରକାର।
ଆଜ୍ଞା ତ ଆପଣ ବି ଦେଖିଥିବେ ଗୋଟିଏ ଅଞ୍ଚଳର ଲୋକ ଏକାଠି ହୁଅନ୍ତି ତ ଗୋଷ୍ଠୀ ମାନେ ଗୋଟେ ଗ୍ରୁପ୍ କରନ୍ତି ଗ୍ରୁପ୍ କରିକି କିଛି ପ ନିଜେ ନିଜେ ପଇସା ସବୁ ଏକାଠି ଏକଜୁଟ କରନ୍ତି ପଇସା ସମସ୍ତଙ୍କଠୁ ଆଣିକି ଏକଜୁଟ କରନ୍ତି। କରିକି ଏମିତି ମାନେ ପୁରା ଦିଅନ୍ତି। ଖାଇବାକୁ ବା ଖାଇବା ବନେଇକି ପୁରା ଗରିବ ଲୋକମାନଙ୍କୁ ନେଇକି ଦାନ କରନ୍ତି। ଆ ଯୋଉମାନଙ୍କ ଯୋଉମାନେ ବି ଭଲ ପାଆନ୍ତି ଦବାକୁ ତ ମୁଁ ବି ଦେଖିଛି ଆମ ଅ ଜଣେ ମାମୁ ଥିଲେ ସିଏ ମାମୁଁ ତ ମାମୁଁ ଥିଲେ ସେଏ ନେଇକି ଦିଅନ୍ତି ସବୁବେଳେ ଅନା ରଥ ଆଶ୍ରମରେ ନେଇ ଆଶ୍ରମରେ ନେଇକି ଦିଅନ୍ତି ଛୁଆମାନଙ୍କୁ। ସବୁ ସବୁ ରବିବାର ସପ୍ତାହକୁ ଥରେ ଲେଖା ଯାଆନ୍ତି ତାଙ୍କୁ ଦେଖା କରନ୍ତି। ଆଉ ଡ୍ରେସ ବି ଦିଅନ୍ତି ଆଉ ଖାଇବାକୁ ବି ମଧ୍ୟ ଦିଅନ୍ତି। ଆଉ ଅନାଥ ଆଶ୍ରମରେ ତ ଛୁଆ ମାନଙ୍କର କେହି ନଥାନ୍ତି ନା ନିଜର ସେମିତି କେହି ନଥାନ୍ତି ତ ସିଏ ନେଇକି ସମସ୍ତେ ତମକୁ ଖାଇବା ଦିଅନ୍ତି ଡ୍ରେସ ହେରିକା ବି ଦିଅନ୍ତି
ହଁ ମ୍ୟାଡାମ ମୁଁ କହିଲି କି ଆମର ଧର ଘର ଘର ମାନଙ୍କରେ କିଛି ଲୋକ ଥାଆନ୍ତି ଯୋଉଟା କି ମୁଁ କହିଲି ପଇସାର ପରିମାଣ ମୁଁ ପୁନର୍ବାର ସେଇ କଥା ଟିକ ପୁଣି ଥରେ କହିବି ଲୋକମାନେ ଅଛନ୍ତି ପିଲାମାନଙ୍କର ଜନ୍ମ ଦିନ ଧର ହଉଛି।
ଆଜ୍ଞା।
ହେଲା କି ଜନ୍ମ ଦିନରେ ଆମେ କଣ କରୁଛେ ଏ ଆମର ଯୋଉ ସାଙ୍ଗସାଥି ମାନେ ରହିଲେ କି ବନ୍ଧୁବାନ୍ଧବ ମାନେ ରହିଲେ ତାଙ୍କୁ ଆମେ ଆମ ଘରକୁ ନିମନ୍ତ୍ରଣ କରୁଛେ। ନାଇଁ କି ଜନ୍ମଦିନରେ ସେମାନେ ବି ଉପହାର ସ୍ୱରୂପ ଆମ ଘର ପିଲାମାନଙ୍କୁ କିଛି ଦଉ ଛନ୍ତି ତା ସହିତ ଆମେ ବି ମଧ୍ୟ ତାଙ୍କ ମାନଙ୍କ ସେମାନଙ୍କ ପାଇଁ କିଛି ଖାଦ୍ୟ ପେୟ ର ବ୍ୟବସ୍ଥା କରୁଛେ କରୁଛେ କି ନାଇଁ?
ଆଜ୍ଞା।
ବହୁତ ଜିନିଷ ର ଖର୍ଚ୍ଚ କରୁଚେ। କିନ୍ତୁ ତା ସହିତ ଆ ଆମେ କହିବା କି ଯୋଉମାନେ ଏସବୁରୁ ବନ୍ ଞ୍ଛିତ ହଉଛନ୍ତି ଉଁ ସେମାନଙ୍କ ପ୍ରତି ଟିକେ ସେବାର ଜିନିଷ ଟା ବଢ଼େଇଲେ ଆଉ ଟିକେ ଭଲ ହବ। ଜନ୍ମଦିନରେ ଆପଣଙ୍କ ପିଲା ମଧ୍ୟ ସେତିକି ଅଶ୍ରିବାଦ ପାଇପାରିବ। ତା ସହିତ ଅମ୍ ସେମାନ ଙ୍କ ମଧ୍ୟ ଉ ଗୋଟେ ଖାଦ୍ୟ ର କି ବସ୍ତ୍ର ହେଲା ଯାହାବି ଆପଣ ତାଙ୍କୁ ଦାନ କରିବେ ଉ ପାଇଲେ ବହୁତ ଖୁସି ମଧ୍ୟ ହେବେ। ନା ପାଇପାରିବେ।
ଆଜ୍ଞା ଆଛାଦ ଆଜ୍ଞା ତ ଆପଣ ଏମିତି ସବୁ କହିଲେ ତାପରେ ବି ଆମ ଫ୍ୟାମିଲି ଭିତୁରୁ ବି ଯିଏ ଧର ବଡ଼ ମାନେ ଆମ ଫ୍ୟାମିଲିରେ ଯିଏ ବଡ଼ ତ ସିଏ ବି କହିବେ ଆଜ୍ଞା ପରିବାର ଭିତୁରୁ ଯିଏ ବଡ଼ ଥାନ୍ତି ତ ସିଏ ବି ଜଣାନ୍ତି କୁହନ୍ତି କି ଯେ ତେବେଳେ ଦେଖିବ କିଛି ଗରିବ ଲୋକକୁ ଦେଖିବ କି ଅସହାୟ ଲୋକକୁ ଦେଖିବ ତ ତାଙ୍କୁ କିଛି ନା କିଛି ସାହାଯ୍ୟ କରିବ। କାହିଁକି ନା ସିଏ ବଡ ଯେମିତି ଶିକ୍ଷା ଦେବେ ତ ସାନମାନେ ତାଙ୍କ କଥା ମାନିକି ସେମିତି କରିବେ। ତ କୁହନ୍ତି ଯେ ଯିଏ ଯଦି ଅସୁବିଧାରେ ପଡ଼ିଥିବ ତ ତାଙ୍କୁ ସାହାଯ୍ୟ କରିବ। ଆପଣବି ଦେଖିଥିବେ ଯେତେବେଳେ ରୋ
ଭାବରେ ଦେଖନ୍ତୁ ନା ମୋର ଛୋଟ ଛୁଆଟିଏ ମୁଁ ବର୍ତ୍ତମାନେ ଯାହା କରିବି ମୋର ଛୁଆଟି ମଧ୍ୟ ଦେଖିକି ମୋ ଠାରୁ ସେଇ ଶିକ୍ଷା ଲାଭ କରିବ କି ନାଇଁ।
ଆଜ୍ଞା।
ଆ ତେଣୁକରି ଗୋଟେ ବଡ଼ ମଣିଷ ଯାହା କରିବ ଗୋଟେ ଛୋଟ ଛୁଆ ସେଇ ଶିକ୍ଷା ଲାଭ କରିବ। ତେଣୁ ଆମେ ଆମର ଛୁଆ ମାନଙ୍କୁ ମଧ୍ୟ ପାଖରେ ଥିଲା ବେଳେ ଟିକେ ଆମେ ଦେଖି ଚାହିଁ ବ୍ୟବହା ବା ବଡ଼ ମାନଙ୍କ ପ୍ରତି ହଉ ବା ଗରିବ ମାନଙ୍କ ପ୍ରତି ହଉ ଟିକେ ବ୍ୟବହାର ଟା ଆମକୁ ଦେଖି ଚାହିଁ କରିବାକୁ ପଡ଼ିବ। ନାଇଁ ତ ସେମାନଙ୍କ ଭବିଷ୍ୟତ ମଧ୍ୟ ଆଗକୁ ସେମାନେ ମଧ୍ୟ ସେମତି ଲୋକମାନଙ୍କୁ ବ୍ୟବହାର କରିବେ।
ଆଜ୍ଞା ତ ଆପଣ ଦେଖିଥିବେ ଯେତେବେଳେ ରୋଡ ଆକ୍ସିଡେଣ୍ଟ ହଉଛି ସେତେବେଳେ ସେ ସେ ପାଖର ଲୋକ ସମସ୍ତେ ଚଞ୍ଚଳ ଲୋକ ସମସ୍ତେ ଦାଇଁ ଆସନ୍ତି ତି ଲୋକଟାର କଣ ହେଲା ତ ପୁରା ଦେଖନ୍ତି ତାକୁ ନେଇକି ସାଙ୍ଗ ସାଙ୍ଗେ ଭଲ ଜାଗାରେ ନେଇକି ରଖନ୍ତି ତାପରେ ତାଙ୍କୁ ମେଡ଼ି କାଲ ବି ଅଧିକ ରିକ୍ସ ହେଇଥିଲେ ତ ତାଙ୍କୁ ନେଇକି ମେଡିକାଲକୁ ବି ନେଇକି ଯାଆନ୍ତି ଆଜ୍ଞା। ନେଇକି ଯାଆନ୍ତି ଆଉ ମଧ୍ୟ ଯଦି ବି କିଛି ମୁଣ୍ଡ ବୁଲେଇକି ପଡ଼ି ଆଜ୍ଞା।
ତ ହେଇକି ବହୁତ୍ ଖୁସି ଲାଗିଲା ମୁଁ କଲକୁ ବର୍ତ୍ତମାନ ରଖୁଛି ଆ ପଣ ପୁଣି କେବେ ସମୟ ପାଇଲେ ମତେ କଲ କରିବେ।
ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଆଜ୍ଞା ରହିଲି ଧନ୍ୟବାଦ।
ଆଜ୍ଞା ଆଜ୍ଞା ଧନ୍ୟବାଦ।